ହଁ ଖବର ତମର?
ଏ ଖବର ବହୁତ ଖୁସିରେ ଅଛୁ ମହାପ୍ରଭୁଙ୍କ ଆଶ୍ରୀବାଦରୁ। ଜୟସିୀତାର। ମ୍।
ଜୟ ଜଗନ୍ନାଥ ଜୟ ସୀତାରାମ।
ତମେ କେମିତି ଅଛ କହିଲ ଆଗେ?
ନାଇ ମୁଁ ଠିକ ଠାକ୍ ଅଛି ଖୁସି ଅଛି।
ଗାଧୋଇ ସାଇଲଣି?
ନା ଗାଧଇ ବିି ଆଉ।
ଓ ହୋ। ଆ ଏଗାରଟା ବାଜିଲା ଦଶଟା ପଚାଶ ହେଲାଣି ଗାଧେଇବ କେତେବେଳେ?
ସାଢ଼େ ଏଗାର ଟା।
ସା ଏଗାରଟା ତିରିଶ ରେ?
ହଁ।
ଓହୋ ଏତେ ଜଲ୍ଦି?
ମୁଁ ଭାବଥିଲି ବହୁତ ଲେଟ୍ ହେଲା ବୋଲି। ତମେ କହଞ୍ଚ ଯଦି ଜଲଦି ଆଜ ଠିକ ଅଛି ଆଉ।
ଘୁଞ୍ଚେଇଦବ ଆଉ ଟିକେ ଟାଇମ୍ ହେଲା।
ହୁଁ।
ସା଼ ସାଢ଼େ ଆଠଟା ପଳେଇ ଆସିବୁ।
ହଁ।
ଶ ଆ ରାତିତିନି ଚାରିଟା ର ପାଞ୍ଚଟା ଭିତରେ ଗାଧଟା ହଉଚି ଦେବତା ସ୍ନାନ ହେଲା।
ହୁଁ।
ଜାଣିଚ ନ ଜାଣିନ ସ୍ନାନ ବିଷୟରେ କିଛି?
ନାଇ ଜାଣିନି।
ଚାରିଟା ରୁ ପାଞ୍ଚଟା ଭିତରେ ହଉଛି ଦେବତା ସ୍ଥାନ। ପାଞ୍ଚଟାରୁ ଛଅଟା ଭିତରେ ହଉଚି ସି ମୁନି ସ୍ଥାନ ମୁନି ମାନେ ସ୍ଥାନ କରନ୍ତି ମୁନି ଋଷି ମାନେ। ହଁ ଛଅଟ ରୁ ଆଠଟା ହଉଚି ମାନବ ସ୍ନାନ। ମଣିଷ ମାନେ ଗାଧେଇବେ ଛଅଟା ଆଠଟା ଭିତରେ। ଆଠଟା ପରେ ଯୋଉମାନେ ଗାଥିବେ ସେ ଅସୁର ସ୍ନାନ।
ତାହେଲେ ଇନ୍ ଡାଇରେକ୍ଟଲି ମତେ ଅସୁର କହୁଚ।
ନା ନା ମୁଁ କହିବା କଥା। ସେଇ ସମୟରେ ଗାଧେଈଲେ ତମ ରା ଦେଖିବ ରାତି ତିନିଟାରେ ଉଠି ବ ତମ ଜେ ଜେ ମା ଜେ ଜେ ବାପା ଥିବେ ସେ ତିନିଟା ଉଠଥିବୋରିଟା ଉଠୁଥିବେ। ତାଙ୍କ ଶରୀରରେ କେତେ ସୁସ୍ଥ ତ ଆମ ଶରୀର କେତେ ଅସୁସ୍ଥ କଣ ପାଇଁ? ସେମାନେ ଭୋର ଉଠୁଚନ୍ତି ତାଙ୍କ ନିତ୍ୟକାମ ସାରିକି ଭୋର ଗାଧଉଛନ୍ତି। ଦେଖିବ ଘରେ ମାମା ଗାଧଉଥିବେ ଭୋରୁ। ପାଞ୍ଚଟା ଛଅ କ ସମସ୍ତେ ପୁରୁଷ ଲୋକମ ଥିବେ ଜେ ଜେଜେ ମା ଥିବେ ପଚାରିବ ଭୋରୁ ଉଠିଲେ କଣ ଲାଭ ଅଛି କଣ କ୍ଷତି ଅଛି ସେ କହିଦେବେ।
ଆଉ ଗୋଟେ କଥା ଜାଣିଚ?
କଣ?
ଏ ଯୋଉ ଭୋରୁ ତିନିଟାରେ ଉଠିବ ହେଲା।
ହୁଁ।
ଭୋରୁ ତିନିଟାରୁ ତିନିଟା ପାଞ୍ଚ ଦଶ ପର୍ଯ୍ୟନ୍ତ ଯାହା ଧ୍ୟାନ କରିବ ଯାହା ମନରୁ ଉଚ୍ଚାରଣ କରିବ ସେଇ ମନସ୍କାମ ତ ନିହାତି ପୂର୍ଣ୍ଣ ହବ ମାସେ ଦି ମାସେ ଭିତେରେ।
ଆଛା। ତମେ କହୁଚ ଯଦି ମୁଁ କରିବି।
ନାଁ ସେଟା ପୌରାଣିକ କଥା। ଉଁ ବିଶ୍ଵାସ ବିଶ୍ଵାସ କଲେ କରିବ ନକଲେ ଏକଥା ନାହିଁ କିନ୍ତୁ ନିହାତି ମିଳିବା ଆସ। ମିଳୁ କି ନ ମିଳୁ କିନ୍ତୁ ନିଜ କର୍ତ୍ତବ୍ୟ ଠିକ୍ କରିଥିବେ ଯଦି ନିହାତି ମିଳିବ। ମେନ୍ ହଉଚି କର୍ମ ପ୍ରଧାନ ଦୁନିଆରେ।
ହଁ।
ଆଉ ତମ ଆଡେ ପାଣିପାଗ ଖବର କଁ କୁହ?
ଆମର ନର୍ମାଲ୍ ଅଛି ଅଧିକା ଖରା ନାଇଁ କି ଅଧିକ ବର୍ଷା ନି କି ଅଧିକ ଗରମ ନାଇଁ।
ଆଉ
ଉଁ।
ବର୍ଷା ହଉଚି ନା ହଉନି?
ହଉଥିଲା କାଲି ହେଇଥିଲା ଏପଟେ।
ଆମ ଆଡେ ଟିକେ ପଠେଇଲନି ବର୍ଷାକୁ ଟିକେ ପ ହେଇତି ଯାଇଥାନ୍ତା।
ଅଁ ଅଁ ଆଜି ତ ଆଗରେ ହବ ତ ପଠେଇଦେବି ଆଉ ତମ ପାଖୁକୁ ଆଉ।
ହଁ। ତମ ଆଡେ ଏଣ୍ଡୁଅ ଅଛନ୍ତି?
ଏତେ ଦେଖା ଯାଆନ୍ତିନି ବୋହୁତ କମ୍ ଦେଖାଯାଆନ୍ତି।
ଉଁ ହୁଁ ଆଉ ଚଡେଇ ବଣି ଯେମିତିକି କାଉ ଦେମିତି କିି ଘରଚଟିଆ ଅଛନ୍ତି ଆଉ ନା ନାହାନ୍ତି।
ହଁ ଅଛନ୍ତି। କାଉ ଅଛନ୍ତି ଘର ଚଟିଆ ଅଛନ୍ତି। ବଣିି ଜାଣିନି।
ଓହୋ। ଶୁଆ ରଖିଚି?
ନା।
ତମ୍ ମତେରେ ଶୁଆ ରଖିବା ଭଲ ନା ଖରାପେ?
ଉଁ ଖରାପ୍।
କଣ ପାଇଁ?
ତାଙ୍କୁ ବନ୍ଦୀ କରିଆକୁ ପଡେ ନା।
ଆଉ କୁକୁର ଆମେ କଁ ପାଇଁ ରଖୁଚେ?
କିଛି ମାନେ ଉଁ ପଶୁ ପଶୁ ପକ୍ଷୀମାନଙ୍କୁ ରଖିଆ କଥା ନୁଏଁ। ବନ୍ଦୀ କରିକି ରଖିଆ କଥା ନୁଏଁ।
କିନ୍ତୁ ଆଉ ତମ ତମ ଦୁଷ୍ଟିରୁ କଣ ପାଇଁ ଗୋଟେ କୁହ ଗୋଟେ।
ଗୋଟେ ଜିନିଷ ହଉଚି ଯଦି କୁକୁରର ଦେହ ଭଲ ନାଇଁ ତ ତାର ମାନେ ଚିକିତ୍ସା କରିକି ତାକୁ ଛାଡିଦବା କଥା ଘରେ ବାନ୍ଧିକି ରଖିଆ କଥା ନୁଏଁ।
ଆମେ ଯଦି କୁକୁର ନ ରଖିକି ଆମେ ଯଦି ଗାଈକୁ ରଖିବା ଭଲ ନା ଭଲ ନୁଅଁ?
ଉଁ ଗାଁରେ ରଖି ହବ ବଟ୍ ସହରରେ ତ ରଖି ହବନି ନା।
ସହର ଆଉ ଉଁ ଗାଁ ଭିତରେ ଫ ପା ପାର୍ଥକ୍ୟ କଁ କହିଲ ଟିକେ ମତେ?
ଉଁ ଆଉ ପାର୍ଥକ୍ୟ ଏଇଟା ଯେ ସହରରେ ବ ଏ ମାଏଁ ବଡ ବଡ ଘର ଅଛି ଆପ୍ ଆପାର୍ଟମେଣ୍ଟ ଅଛି ଏରା ସବୁ ଅଛି। ତ ସେଇ ଭିତ ଗାଈଙ୍କି କୋଉଠି ରଖିବ ତମେ।
ଉଁ ହୁଁ। ଆଉ ସହର ଜଳବାୟୁ ଭଲ ନା ଗାଁର ଜଳବାୟୁ? ଉଁ କୁଁ ପରିବେଶ ଭଲ ନା ସହର ପରିବେଶଟା ଭଲ ଲାଗେ ତମୁକୁ?
ଗାଁର ପରିବେଶ ଭଲ।
କଣ ପାଇଁ।
ସକାଳୁ ଉଠିଲେ ନଦୀ କୂଳକୁ ଯିବ ଟିକେ ସହ ବସିବ। ଯୋଉ ଖୁସି ଟା ମିଳିବ ସେଇଟା ସହରରେ ମିଳିପାରୁନି।
ଓ ହୁ ନଦୀକୁଳେ ବସିବା ଦୁବ ଘାସ ତ ଝାଡା ବସିବ ନା
ନା।
ଆଉ।
ନଦୀ କୂଳରେ ବସିି ବସିଥିବ ଭାବୁଥିବ କିଛି ଜିନିଷ।
ତଥାପି କଣ ଭାବିଥିବ।
କଣ କରିବି କଣ ନାହିଁ ଶାନ୍ତ ଲାଗେ ସେଇ ଜାଗା ଶାନ୍ତି ଲାଗେ। ସେଇ ଜାଗା।
ହୁଁ ହୁଁ। କିନ୍ତୁ ଆଜିକାଲି ସମସ୍ତେ ସହର ମୁହାଁ ହଉଚନ୍ତି। ସେମାନଙ୍କ ପାଇଁ ତୁମେ କଣ ପଦେ କହିପାରିବ।
କିନ୍ତୁ ମୁଁ କହିବି ଗାଁ ଇଏ ଗାଁ ଟା ଭଲ। ସବୁ ଇଏରେ ହଁ।
ତମେ ଗାଁ ରେ ଅଛ ନା ସହରରେ ଅଛ।
ମୁଁ ସହରେ ଅଛି।
ଗାଁକୁ ଆସିବ। ଆସ ହାରି ବୁଲିକି ଯିବ।
ହଁ। ମୋ ନିଜ ଗାଁ ଚିଲିକା।
ହେ।
ହେ କଣ?
ମୁଁ କହୁ ଚି କ କ କହିବି। ସେଥି ନ ଭଲ ମାଛ ମିଳେ।
ହଁ।
ବୋଟିଂ କରିଚ କେବେ।
ନା ନା ନା। ବସିଛି ଡଙ୍ଗାରେ ବସିଛି। କାଳେ ମା କାଳିଜାଈ ପୂଜା ପାନ୍ତି ନା ତ ଅ ଡଙ୍ଗାରେ ବସିକି ଯାଇଚି।
ସେଠି ବୋଟିଂ କରନ୍ତିନି।
ନା।
କଂପାଇଁ।
ମାନେ ଅଲଗା ଲୋକ ଚଲାନ୍ତି ତାକୁ। କିନ୍ତୁ ଦିଅନ୍ତିନି ଚଲେଇବା ପାଇଁ ଏତେ।
ହୁଁ ହୁଁ। କାରଣ ତାର ଯୋଉ ତମେ ଜାଣିନ ପାଣି ଫାଣି ଇଏ କିଛି ତା ବିଷୟରେ ଜାଣିନ। ସେମାନେ ତାଙ୍କର ଅଭିଜ୍ଞତା ଅଛି।
ହଁ ମାନେ କହିବା କ ଥା ହଉଚି ଚାପ ଟା କେତେ ପକା ହବ ସେଟା ସିଏ ଜାଣିଚନ୍ତି ଆମେ ଜାଣିନେ।
ନାଇଁ କିନ୍ତୁ ଯାହଉ ଏଇଟା ଗୋଟେ ଅଲୌକିକ ଘଟଣା। ସେଟା ଗଣ୍ଡ ଟାଇପ ର ଅଛି ମାନେ କେତେ ଫୁଟ ପା ଗଭୀର ପାଣି ଜଣାପଡୁନି ସେଠି ମ ଯଦି ଯଦି ଆଇଲା ଯଦି ସୁନାମି ବା କିମ୍ବା ପବନ ଫବନ ହେଲେ ଡଙ୍ଗା ଓଲଟି ଗଲା ମୃତ୍ୟୁ ହେବଟା ସୁନିଶ୍ଚିନ୍ତ ପ୍ରାଏ।
ହଁ ମାନେ ମା କାଳିୀଜାଈଙ୍କ କଥା ମାନେ ଶୁଣିଥବ ମା କାଳିୀଜାଈଙ୍କ ବିଷୟରେ।
କିଛି କହିଲ।
ମା କାଳିଜାଈ ମାନେ ଏବ୍ ସିଏ ତାଙ୍କ ନାଁ ଆକ୍ଚୁଆଲି ଜାଇ ଥିଲା। ସେଇ ଝିଅଙ୍କ ନାଁ ଜାଇ ଥିଲା। ସେଇ ଛୋଟ ଛୁଆ ଜଣେ ଥିଲେ। ସେ ବାହା ହେଇକି ଆସୁଥିଲେ ଜଷ୍ଟ ମାନେ ଆସୁଥିଲେ ଚିଲିକାରୁ ଚିନ୍ ହଁ ଶାଶୁଘରକୁ ଯାଉଥଲେ।
ହଁ।
ସେଇ ଟାଇମ୍ ରେ କଣ ହେଇଛି ଗୋଟେ ବାତ୍ୟା ଟାଇପ୍ ର ଆସିଲା ବନ୍ୟା ବାତ୍ୟା ଟାଇପ୍ ର ଆସିଲା।
ହଁ।
ଆଁ ସେତଳେ ଯେହେତୁ ସେ ଆସୁଛନ୍ତି ତ ସେ ଡଙ୍ଗା ଟା ବୁଡିଗଲା। ଯେତବେଳେ ଡଙ୍ଗା ଟା ବୁଡି ଯାଇଛି ସେ ଝିଅ ଟା ବି ପଡିଗଲେ।
ହଁ।
ତାପରେ ମାନେ କିଛି ସମୟ ପରେ କିଛି ଦିନ ଗଲା ପରେ ଜଳଙ୍କ ସ୍ୱପ୍ନରେ ସେ ଆସିଛନ୍ତି ସେ ଲୋକଙ୍କ ସ୍ୱପ୍ନରେ। ଆସିଛନ୍ତି।
ହଁ।
ସେଇଠୁ ତାଙ୍କର ମାନେ ତାଙ୍କର ମନ୍ଦିର ଟେ ସେଇଠି ତିଆରି ହେଲା ଆମେ ଏବେ ବି କହୁ ଛନ୍ତି ଯେ ରାତିରେ ମାନେ ବହୁତ୍ ରାତିରେ ସେ ମାନେ ପାଉଁଛିିର ଶବ୍ଦ ହଉଛି କାନ୍ଦିବାର ଶ ବ୍ଦ ଶୁଭାଯାଉଛି ଏବେ ବି ସିଏ ଅଛନ୍ତି।
ନା ସେ ଯିବି ଯଦି ଅଛନ୍ତି ମାନେ ହେଟି ମନସ୍କାମନା ଜା ପୂର୍ଣ୍ଣତାର କେମିତି ପୂର୍ଣ୍ଣ ହେବ।
ମାଙ୍କ ଆଗରେ ଯଦି ତମେ ଖୋଲିକି ତମ ହୃଦୟ କଥା କହିପାରିବ ମା ମୋ ମନସ୍କାମନା ନିଶ୍ଚିତ ପୂରଣ କରିବେ।
ଯୋଉଠି ଥିଲା ବି ସେ ସେ ପୂରଣ କରିବ ନା?
ହଁ।
ହଉ ଦେଖିଆ ତମ ଆଡେ ଗଲେ କେବେ ଦେଖା ସାକ୍ଷାତ ଯଦି ହୁଏ ମାଙ୍କ କତିକି ଯିବା ଆଉ।
ହଁ ମା କାଳିଜାଇ ଜଣେ ଆଉ ଜଣେ ମା ବିରି ଯାଇ।
ହଉ ପରେ କ କରିବି ରଖୁଛି।
ରହୁଛି ଜୟ ଜୟ ଜଗନ୍ନା
ଜୟ ଜଗନ୍ନାଥ। ଦିନଟି ମଙ୍ଗଳମୟ ହେଉ।
ଆ ଆଶା କରୁଛି ଆପଣଙ୍କ ଦିନ ବି ବହୁତ୍ ମଙ୍ଗଳମୟ ହଉ।
ହଉ କାଟି ଦିଅନ୍ତୁ।